ହଁ ହ ଶୁଭୁଛି କଣ କରୁଛ?
ଏଇ ରୋଷେଇ ଚାଲିଛି ଆଉ। ଆଉ ରଜରେ କୁଆଡେ ବୁଲାବୁଲି କରୁଛ ନା ନାଇଁ।
ଆମର ଜାଗମର ସ୍ଥିତ ପଡିଆରେ ଗଟେ ରଜ ମେଳା ପଡିବ। ତିନି ଦିନ ପର୍ଯ୍ୟନ୍ତ। ତମ ମାନଙ୍କୁ ବି। ସ୍ଵାଗତ ରହିଲା ଆସିଵ।
ଆଚ୍ଛା କୋଉ ଜାଗା କେତେ କହିଲି ସେଇଟା।
ସେଟା ଜାଗ ମୋର କୋଡିଆ।
ଓହୋ ଖଣ୍ଡ କି ଦତିଆଟେ ବୋଧେ। ଆ୍ଛହ ମାନେ କଣ ସେଇଠି କଣ ହଉଛି
ସେଠି ରଜ ମହୋତ୍ସବ ହବ ଆଉ।
ହୁଁ ହୁଁ ହୁଁଁ। ମାନେଲନ ଟାଇପ ଦଳିଡ଼ି ଫଡ଼ି ଖେ ଖ
ହଁ ହଁ ଗୋଟେ ବହୁତ ଗୁଡା ବଡ ବଡ ଦୋଳି ଲାଗେ। ଆଉ ପୁର ବଡଆ ମେଳ ପଡ଼େ। ତମାନୋନେ ସପରିବାର ସହିତ ଆସ ଯଉ।
ହଉ ଦେଖିବା ଚେଷ୍ଟା ଚଷ୍ଟତା କରିବୁ ଆଉ
ହଁ ଚେଷ୍ଟା କଣ ତ ଏଇଟା ତ ଗୋଟେ ମାନେ ରଜ ପର୍ବଟା ଗୋଟେ ବଡ ପର୍ବ ଟା ଆମ ଝିଅମାନାନଙ୍କ ପାଇଁ ସ୍ତ୍ରୀ ଲୋକମାନଙ୍କ ପାଇଁ ଛୋଟ ଛୁଆମାନଙ୍କ ପାଇଁ ସମସ୍ତଙ୍କ ପାଇଁ ଏଇଟା ଆମ ପାଇଁ ବଡ଼ କରିବ
ହ ହ ହଁ। ଆଉ ସେଇଠି ସବୁ ଆର୍ଟିଷ୍ଟ ମାନେ ଆସୁଛନ୍ତି ନା ଆସୁନାହାନ୍ତି।
ମ ମାନେ ବି ଆସନ୍ତି ଆଉଥରେ ତ ପପୁ ପଂ ପମ୍ ଆସିଥିଲା ଆଉ ଗୁଲୁଆ ଯୋଉ କଣ କମେଡି
ଆଛା ହୁଁ ହୁଁ ହୁଁ ହଁ ଏଇ ପେପର ରେ ବାହାରି ଥିଲା ତ ଆମେ ଦେଖିଥିଲୁ। ତ ସେଆ ମୁଁ ପଚାରିଲି ମୁଁ କହିଲି।
ହୁଏ। ସମୟ ହୁଏନି କିନ୍ତୁ ଉ ପ୍ରୋଗ୍ରାମ ଟା ବଢିଆ ହୁଏ।
ହୁଁ ହୁଁ ହୁଁ ହଁ ଲେଟ ରେ ଆଗରୁ ଲେଟ ରେ ଷ୍ଟାର୍ଟ ହୁଏ ନା ବହୁତ। ଲେଟ୍ ହେଇଯାଏ ବୋଲି ଏତେ ଦେଖି ହୁଏନି ଆଉ
ବଢିଆ ପ୍ରୋଗ୍ରାମ ହୁଏ ତମ ମାନେ ଆସିବ ଛୋଟ ଆ ତମ ରୋସାକୁ ନେଇକି ଆସିବ ସେ ଛୋଟ ଛୋଟ ସେଆକୁ ଝିଅବ ବା ଭଲ ଦେଖେ ଦେଖିକିନି
ହଁ ହଁ ହଁ ନିଶ୍ଚୟ ନେଇକି ଯିବି ଆଉ ଆଉ କୁଆଡେ ବୁଲା ବୁଲି କଣ କୁଆଡେ ଯାଇଥିଲେ ନା ନାଇଁ
ହଁ।
ଏବେ ତ ସ୍କୁଲ ସବୁ ଛୁଟି ତ ହେଇଯାଇଥିବ କୁଆଡେ ଗୋଟେ ଯାଇ ଥିବେ ଯାହା ବି ହେଲେ।
ଆଉ ମା ତାରିଣୀ ପୀଠ ଯାଇଥିଲି ତ ଝିଅର ମାନସିକ ଥିଲା। ସେଠିକି ବୁଲିବା ପାଇଁ ଯାଇ ଘଟଗାଁ ଯାଇଥିଲି କଣ ସେଟା ଯେ ମାନେ ପୀଠର ଯେମିତି ନାଁ ଅଛି ସେଠିକେ ଗଲେ ବି ସେମିତି ଲାଗେ ଏତେ ଭିଡ଼ ତା ଭିତ ମାଙ୍କ ଦର୍ଶନ ପାଇବା ବହୁତ କଷ୍ଟ। କିନ୍ତୁ ଭଗବାନଙ୍କର ବହୁତ ବହୁତ ମାଆଙ୍କର ବହୁତ ବହୁତ ଓ ଆଶୀର୍ବାଦ ଯେ ଆମେ ଯୋଉ ପରିବାରର ସମସ୍ତେ ଯାଇଥିଲୁ ଭଲରେ ଦର୍ଶନ ପାଇଥିଲୁ। ହ ଭାଇ ଭାଉଜ ସମସ୍ତଙ୍କୁ ଆଉ ମିଶ ଶିକି ଯାଇଥିଲୁ ନା
ଓ ହୋ। କଣ ଏମିତି ବୁଲିବାକୁ ନା ମାନସିକ ଥିଲା ନା କଣ?
ମୋ ଝି-ଝିଅର ମାନସିକ ଥିଲା। ଛୋଟ ବଳଠୁ କରାହେଇଥିଲା ତା ମାନସିକ। ପୂରଣ କରାହେଇ ନଥିଲା, ମୁଁ କହିଲି ଯେହେତୁ ଭାଇ ଗୋଟେ କହିଲା ଯେ ଚାଲ ଯିବା ଦିଦି ତୁମେ ମୋ ଭାଇ ଭାଉଜ ସମସ୍ତେ ମିଶିକି ମାମୁ ମାଇଁ ତବ ଆମେ ମିଶିକି ଯାଇଥିଲୁ ଆଉ।
ଆଚ୍ଛା ଆଚ୍ଛା।
ଗଲୁ ସେଟି ଭଲରେ ଦର୍ଶନ ହେଲା। ତୋର ଭାଉଜଙ୍କର ଭାଇର ଗୋଟେ ସାଙ୍ଗ ଜଣେ ଚିହ୍ନା ଥିଲା ବୋଲି, ଯାହା ହଉ ଆମର ପୂଜା ଟା ବି ବହୁତ ସୁରୁଖୁରୁ ରେ ବହୁତ ସୁନ୍ଦର ଭାବରେ ହେଇଗଲା। ବେଶୀ ମାନେ ହଇରାଣ ଆମେ ହେଇନୁ। ସେଟା ମାଆଙ୍କ ଆଶୀର୍ବାଦ ସହିତ ଯେମିତି ସେମାନେ ଦୃତ ପଠେଇଲା ଭଳିଆ ଜଣକୁ ପଠେଇଥିଲେ।
ହୁଁ ଚିହ୍ନା ଜଣାରେ ଟିକେ ଥିଲେ ସୁବିଧା ଆଉ, ଏତେ ଭିଡରେ ଆକ୍ଚୁଲି ଚିହ୍ନା ଜଣା ଏ ନନା ଟିକେ ଚିହ୍ନା ଥିଲେ ଟିକେ ସୁବିଧାରେ ପୂଜା ହେଇଯାଉଥୁବ।
ହଁ ସେଇ ଚିହ୍ନା ଜଣାରେ ବହୁତ ବଢିଆ ସେ ପୁଜା ଜାଗାର ସେ ନିଶ୍ଚିନ୍ତ ମାଙ୍କ ଆଶୀର୍ବାଦ ପାଇ ବି ପ୍ରଥମଥର ଗାଡି ନେଇକି ଯାଇଥିଲା ସେଠିକି। ଭାଉଜ ବି ବହୁତ ଏକ୍ସାଇଟେଡ୍ ଥିଲେ ତା ସହିତ ଆମର ଗୋଟେ ଛୋଟ ଝିଆରି ଟେ ଅଛି। ସେ ବିି ବହୁ ଭଲରେ ଭଲରେ ଏଞଜୟ କରୁଚୁ ସବୁ। ଝିଅ ବି ଯାଇଥିଲା ଆମେ ତାପରେ ସେଇଠୁ ଗଲା ପରେ ଛୋଟ ଘାଗରା ଗଲୁ ସାନ ଘାଗରାରେ।
ଆଛା ଆଚ୍ଛା ହଁ ସେଇଠୁ କେତେ କିଲୋମିଟର ଷାଠିଏ କିଲୋମିଟର ନା କଣ କହୁଥିଲେ ହଁ ଆଛା ଆଛା
ରେ ଯାଇଥିଲୁ ସେଥିରେ ମୁଁ କହିଲି ଚାଲ ଭାଇ ଟିକେ ମୁଁ କହିଲି ବୁଲି ଦେଇକି ଆସିବା ଯେହେତୁ ଗୋଟେ ଏତେ ବାଟକୁ ଆସିଛେ ଆ ଛୋଟ ଛୋ ପିଲାମାନଙ୍କୁ ସେଥିପାଇଁ କିନ୍ତୁ ମୁଁ ମୋ ବାହାଘରର ପନ୍ଦର ବର୍ଷ ଆଗରୁ ଯାଇଥିଲି ପ୍ରଥମଥର ଭାଇନାଙ୍କ ସହିତ ଯାଇଥିଲି। ସେତେବେଳେ କିନ୍ତୁ ସେ ଯୋଉ। ଏବେ ଯେମିତି ରେଲିଙ୍ଗ ଲାଗି ଯାଇଛି ପାହାଡ। ଯୋଉ ପାହାଚ ଅଛି ସେତେବେଳେ କିନ୍ତୁ ସେମିତି ନଥିଲା ସେତେବେଳେ ଜଙ୍ଗଲରେ ଚାଲି ଚାଲି ମାନେ ଆମେ ଯାଇଥିଲୁ। ମାନେ ଘାଟଟି ଟାଇପ ରଚାର। ଲି ଚାଲି ଯାଉଥିଲୁ ଆଉ ସେଇ ମାନେ ଝରଣା ପାଖରେ ଭିତରକୁ ଯାଇକି ବି ମୁଁ ଫୋଟୋ ଉଠେଇଥିଲ। ମୋର ଫଟୋ ଅଛି ଏଇ। ସେଥରକୁ ମତେ ଏତେ। ଇନ୍ତ୍ରେଷ୍ଟିଙ୍ଗ ଲାଗିଲାନି ଏଥିପାଇଁ ସେ ସବୁ ତ କଭର ହେଇଥିଲା ଆମେ ପାଣି କଣ ଦେଖିବା ପାଇଁ ଯିବୁ ଏତେ ବଟ ଚାଲିଚ ମତେ ସେମତି ଲାଗିଲା ଗୋଟେ ଚାଲିବା ଟା ବୃଥା ଭଡିଆ ଲାଗିଲା ହଁ କିଛି ଟିକେ ମାନେ ତାନେ ରଖିଥାନ୍ତ ଅଳ୍ପ ଟିକେ କିନ୍ତୁ ଆଜିକାଲି ମଣିଷ ମାନେ ବି ଏ ଯୋଉ। ସୋସିଆଲ ମିଡିଆ ଯୁଗ ତାକୁ ର ନଜର ରଖିକି ସେମାନେ ବି ବେଶୀ ଉତ୍ପାତ ହଉନାହାନ୍ତି କି।
ହଁ।
ସମସ୍ତେ ସେଇଥିପାଇ ସେମାନେ ଲି ଦେଇ ବନ୍ଦ କରିଦେଇଛନ୍ତି ଭଲ କରିଛନ୍ତି ଛୋଟ। ଛୁଆ ମାନେ ବି ବହୁତ ସାରା ସେଠି ମୁଁ ପଚାରିଲି ସେମାନଙ୍କୁ ଯୋଉମାନେ ସେଠି ଅଛନ୍ତି। ତ ମୁ ପଚାରଲି ମୁଁ ଏଥିିରେ। କଣ ପାଇଁ ଲଗେଇଛନ୍ତି ମୁଁ ତ ଆସିି ୟ ପୂର୍ବରୁ କେବେ ଲାଗିିନଥିଲା ମୁଁ ପୋକ ବି ଉଠେଇଛି ତ କହିଲେ ୟା ଭିତରେ ବହୁତ ମାନେ ୟା ଏଇ ପନ୍ଦର ବର୍ଷ ଭିତରେ ବହୁତ ଦୂର। ଘଟଣା ହେଇଛି ସେଠି କେତେ ଜଣ ଭାସି ଯାଇଛନ୍ତି କେତେ ଜଣଙ୍କ ଛୁଆ ମାନଙ୍କର କଣ ପ୍ରୋବ୍ଲେମ ହେଇଛି ବୋଲି ହଁ ତାହେଲେ ଠିକ ଅଛି।
ହଁ ସେମିତି କିଛି ଅସୁବିଧା ନହେଲେ କାହିଁକି ସେମାନେ ସେମିତି କରିବେ।
ଦେଇଛନ୍ତି ସେମିତି ସେ ଝରଣା କୁ କେଏ ଯାଇପାରିବେ। ମନେ ଦେଖିବେ ହଁ। ତଥାପି ଆମେ। ସେଇ ଦୃଶ୍ୟକୁୁ ଇନଜ୍ଞ କଲୁ।
ହୁଁ ହୁଁଉ ଉପରେ ପାର୍କ ଟାଇପ ର ବି କରିଦେଇଛନ୍ତି ମୁଁ ବି ଥରେ ଯାଇଥିଲି ପାର୍କ ଟାଇପ ର ବି କରିଦେଇଛନ୍ତି ହଁ।
ପିଲା ପୁଲି। ମାନେ ବି ପୁରା ମାନେ ବୁଲାବୁଲି କରି ଟିକେଡ ହେଇଯାଇଥିଲେ ଟିକେ ବିରକ୍ତିଆ ହେଇଯାଇଥିଲେ। ସେଠି ବୋଟିଂ ବି କରାହେଇଛି। କିନ୍ତୁ ମୁଁ ଗଲା ବଳୁ ବୋଟିଂ ର ସିଷ୍ଟମ ନଥିଲା। ବୋଟିଙ୍ଗ୍ ବି କରା ହେଇଥିଲା ପିଲାମାନ୍ ତ ବହୁତ ଖୁସି ହେଇଥିଲେ ବୋଟିଂ ପାଇଁ କିନ୍ତୁ। ସେମାନେ ଯୋଉ ପାହାଡ ଚଢି ଚଢିକି ଗଲେ ଝରଣା ପାଖରୁ। ତାପରେ ସେମାନେ ଆଉ ବୋଟିଂ ଆଡକୁ ଅନେଇବା ପାଇଁ ମାନେ
ହେଁ ହେଁ ହେଁ ଇଚ୍ଛା କରିନଥିବ ଆଉ ହୁଁ
ଯେ ବୋଟିଂ କରିବୁ ସେମିତି ଜିଦ୍ଦିରେ ଆସିଲା ବେଳକୁ ବୁଲେଇକି ପଳେଇଲେ। ହେଁ ହେଁ ତାପରେ ସେଇ ପାଖରେ ଯୋଉ ବହୁତ୍। ଗୁଡ ଦୋକାନ ଥିଲା ସେଇଟା ଆମେ ବହୁତ ଏଞ୍ଜୟ କଲୁ। ବହୁତ ଦିନ ପରେ ଗୋଟେ ସୋଡା ମିଳେଏଏ ମୁଁ ଜାଣିଛି ଗାଁ ଗୁଡରେ ସେଟା ମିଳେ କିନ୍ତୁ ସେଇଟା ମୁଁ ପ୍ରଥମ ଥର ସେଇଠି ଗୋଟେ ସୋଡା ସିଲି। ଭାଉଜ ସେଇଠୁ କେତେ ହଁ ଭାଉଜ କିଣିଲେ ବା ଭାଉଜା ଭାଉଜଙ୍କୁ ଆଚାର ଟିକେ ପସନ୍ଦ।
ହଁ ଆଉ ଜାମୁକୋଳି ମସଲା ଜାମୁକୋଳି ମିଳୁଥିଲା ନା ନାଇଁ?
ହଁ ମସଲା ଜାମୁକୋଳି ମିଳୁଥିଲା ଯେହେତୁ ମତେ ଟିକେ ଖଟା ପସନ୍ଦ
ହୁଁଉଉ ସେଇଠି ମସଲା ଜାମୁକୋଳି ଆଉ ଫଳ ବି ସେମିତି କାଟିକି ବଢିଆ ମସଲା ହେରିକା ପକେଇକି ବି ଦିଅନ୍ତି ଚାଟ ମସଲା ହେରିକା ସିଏ ବି ଭାରି ଭଲ ଲାଗେ। ହ୍ୟାଲୋ ହ୍ୟାଲୋ। ଶୁଭୁଛି? ହ୍ୟାଲୋ।
ହଁ ତା ମାଇଁ କିଣି ଦେଇଥିଲା ବୋଲି ସେ ବି ଖୁସିରେ ଖାଇଥିଲା ସେଉ। କିନ୍ତୁ ବୁଲାବୁଲି ହେଲା ଆଉ।
ଆଚ୍ଛା ଆଚ୍ଛା। ଆଉ ଗୋଟେ ଯୋଉ ଶିବଙ୍କର ମୂର୍ତ୍ତି ଗୋଟେ ମଝିରେ ଥିବ ଯୋଉଠି ବୋଟିଙ୍ଗ୍ କରୁ ଥିବେ ସେଇଠି ଗୋଟେ। ଶିବଙ୍କର ମୂର୍ତ୍ତି ଥିବ, ଆଉ ହଁ ଆଉ ଗଛ ଯୋଉ କାଟିକି ସାନ ଘାଗରା ଲେଖା ହେଇ ଥିବ।
ସେଇଟା ବି ବହୁତ ବଢିଆ ହୁଁ ସେଇଟା ବି ବହୁତ ସୁନ୍ଦର ଦୃଶ୍ୟ ଯେ ଏପଟ ସାଇଡରେ ବି ଛୋଟ ଛୁଆଙ୍କ ପାଇଁ ସବୁ ଜିରାଫ୍, ଉଁ ଉଁ ଏଲିଫ୍ୟାଣ୍ଟ୍ ସବୁ ରଖିଛନ୍ତି। ସେଇଟା ବି ପିଲାମାନଙ୍କର ଆକର୍ଷଣୀୟ ଦେଖିବା ପାଇଁ।
ହୁଁ ପାଜ ଚଢିଲେ ଆଉ ଟିକେ ଟିକେ ନ ଦେଖିଲେ ଆଉ ପିଲାମାନେ ଆଉ ଚଢିବାକୁ ଇଚ୍ଛା କରିବେନି। ସେଇ ପାଇଁ ରଖିଛନ୍ତି ଟିକେ ଆଉ। ପାର୍କରେ ବି ଖେଳିବାକୁ ବି ହବ।
ତାପରେ ହଁ ଇଭିନିଂ ଟାଇମ୍ ଟା ହିଁ ଭଲ ଲାଗେ। ଯେହେତୁ ଆମେ ଖରାବେଳ ଟୁ ଯାଇ ହ୍ୟାଲୁ ସେଥିପାଇଁ ଆଉ ଟିକେ ଯୋଉ ଆମେ ମାନେ ମନୋରମ ଦୃଶ୍ୟ ଟାକୁ ଟିକେ ଆଉ ଟିକେ ଏନଜୟ କରିଥାନ୍ତୁ। ସେଇଟା ହେଇପାରିଲନି ଆଉ
ହଉ ଆଉ କେତେବେଳେ ସନ୍ଧ୍ୟାବେଳେ ଟିକେ ଯାଇକି ଦେଖିବେ ଆଉ
ଯଉ ମୁଁ ମାନେ ମୋ ଭାଇ ଉପରେ ବୁଝୁଥିଲ ଯେ ମୁଁ ଭାବୁଥିଲି ଯେ ଆମର ବି ଗୋଟେ ଗାଡିରେ ଆମେ ବୁଲିବା ପାଇଁ ଯିବୁ ଭାଇ ମୋର କଣ କରୁଥିଲା? ଆଗକୁ ବି ଆମର ବହୁତ ସାରା କର ଆହୁରି ଭଲରେ ଶିଖି ଯାଉ ବୁଲିବା ପାଇଁ ଯିବୁ। ଆଉ ତମେ ମାନେ ରଜ ରେ ସବୁ କଣ ପ୍ଲାନ କରୁଛ?
ରଜରେ କିଛି ପ୍ଲାନ ନହିଁ ଏଇ ମୋ ଝିଅର କାଲି ବାର୍ଥଡେ ଅଛି ଟିକେ ମନ୍ଦିର ଯିବୁ। ତ ତାର ତ ଜନ୍ମ ରଜ ପୂର୍ବ ଦିନ ହିଁ ଜନ୍ମ ହେଇଥିଲା ବାର ତାରିଖ ଜୁନ ବାରରେ ତ କାଲି ଟିକେ ମନ୍ଦିର ଯିବୁ ଜଗନ୍ନାଥ ତୁ ଦର୍ଶନ ଟିକେ କରିବୁ ଟିକେ ମାନସିକ ଥିଲା। ତମ ଆ ମୋ ଝିଅର କେମିତି ଭଲରେ ଜନ୍ମ ହେଇଗଲେ ଶାଢୀ ଚଢ଼େଇ ବୁତ ଠାକୁରଙ୍କୁ ତ ସେଇଥିପାଇଁ କି ସେଇ ମାନସିକ ଟା ଥିଲା ତ ଏଇ କାଲି ପ ଖଡୁ ଯାଇଗି ଟିକଏ ମନ୍ଦିର ଦର୍ଶନ କରିକି ଆସିବୁ ଆ ମି ମନ୍ଦିର ଯୋଉ ନାଲକୋ ପାଖରେ ଅଛି ଭୁବନେଶ୍ଵରରେ ବୁର ଫେମସ ଆ ସେ ମନ୍ଦିର ଜଗନ୍ନାଥ ଟେମ୍ପୁଲ ପୁରା ଫେମସ ସେଇଠି କିଏ ଯିବୁ ଆଉ ହଁ
ସେଠୁ ନନାଙ୍କୁ ବୋଧେ କହିଦେଇଥିବେ। ହଁ ମୁଁ ଯାଇଥିଲି ଥରେ ଚନ୍ଦ୍ରଶେଖର ୁର ଆର୍ତିଆ ମନ୍ଦିର ସେଇଟା ହିଁ ବୋେ କହୁଛନ୍ତି ଜଗନ୍ନାଥଙ୍କର ବଡ
ହଁ ହଁ ହଁ ସେଇଟା ହିଁ ହଁ ସେଇଟା ନାଲକୋ ପାଖରେ ବି ସେଇଟା କହୁଛନ୍ତି।
ଆଁ
ହଁ ସେଇଗୁଟା କ କହୁଥିବେ ଆଉ ସେଇଟା ବି ଚନ୍ଦ୍ରଚଖପୁର ଆ ମନ୍ଦ୍ର
ତା ପାଖରେ ଗୋଟେ ସୁନ୍ଦର ତାରିଣୀ ମନ୍ଦିରଟା ଅଛି ମଙ୍ଗଳାଙ୍କ ମନ୍ଦିର ଟିକେ ଆଗକୁ ଅଛି ହ ତାପରେ କଳିଙ୍ଗ ହସ୍ପିଟାଲଟା ଅଛି ତ ସେ ପାଖରେ କଳିଙ୍ଗ ହସ୍ପିଟାଲ ଟା ତା ଆଗକୁ ଟିକେ ଚନ୍ଦ୍ରଶେଖପୁର ଗଲାବେେଳକୁ ରାସ୍ତା
ହଉ ଠିକ ଅଛି ଆମ ପରେ କଥା ହବା ଆଉ